ହାଲୋ।
ହାଲୋ।
ଆଜ୍ଞା ଦେଇଛନ୍ତି।
ହଁ ଅଛି ଏ ଗାଁରେ ଅଛି।
ଘରେ ଅଛନ୍ତି।
ଆଜ୍ଞା ଆଜ୍ଞା ହୁଁ ଭଲ ଅଛି ଆପଣ କେମିତି ଅଛନ୍ତି ମ୍ୟାଡ଼ାମ୍?
ହଁ ମୁବି ଭଲ ଅଛି।
ଘରେ ସବୁ ଭଲ?
ଆଜ୍ଞା ଆପଣଙ୍କ ଘରେ ଭଲ ଅଛନ୍ତି?
ହଁ ସମସ୍ୟାତ ମାନେ କିଛି ନାହିଁ ବଟ୍ ଯୋଉ ସିଚୁଏସନ୍ ଚାଲିଚି ଆମର ତାପମାତ୍ରା ବୃଦ୍ଧି ସେଇଟା ଟିକେ ଅସୁବିଧା ଆଉ ନହେଲେ କିଛି ନାହିଁ ଆଉ ସବୁ ଭଲ।
ଆଜ୍ଞା।
ଆପଣଙ୍କ ଘରେ?
ସବୁ ଠିକ୍ ଠାକ୍ ଚାଲିଚିତ।
ଖାଇବା ପିଇବା କଣ ହେଇଥିଲା ଆପଣଙ୍କର?
ଖାଇବା ଆଜି ମାଛ ଭାତ ହେଇଥିଲା ଆପଣଙ୍କର?
ଆମର ଭାତ ଡାଲି ଭଜା ହେଇଥିଲା
ହୁଁ।
ଆଳୁ ଭଜା।
ହୁଁ।
କଣ କରୁଥିଲେ ଏଇନା?
ନାଇଁ ମ୍ୟାଡ଼ାମ୍ ସେମତି କିଛି ନାଇଁ ବସିଚି ସେପାର୍କକୁ ଟିକେ ଆସିଥିଲିତ।
ହଁ ହଁ ଟିକେ ବୁଲିବା ପାଇଁ ିଲେସ ନବା ପାଇଁ।
ହଁ ସେଟ ତ ଦରକାର ଘରେ କେତେ ବସିବୁ ଗରମରେ।
ଆଜ୍ଞା। ଆଉ ଏବେ ଯୋଉ ପରୀକ୍ଷା ରେଜଲ୍ଟ ବାହାରିଲା ପ୍ଲସ ଟୁ ଦଶମ ଆଖିଆ ଆପଣ ଆଉ ଦେଇଥିଲେ କି?
ହଁ ସେ ଏ ଦଶମ ଗୋଟେ ଭାଣିଜିଟେ ଗୋଟେ ଦେଇଥିଲା। ଆଉ ପ୍ଲସ ଟୁ ତ ସେ ଗୋଟେ ଭାଇ ଗୋଟେ ସାନ ଭାଇ ଗୋଟେ ଗାଁ ର। ସବୁ ସାନ ଭାଇଗୁଡା ପୁତୁର ଗୁଡା ଏଗୁଡା ସବୁ ଦଉଛନ୍ତି ନା।
କଣ ଭାବୁଛନ୍ତି ଯୋଉ ବର୍ତ୍ତମାନ ସମୟରେ ପରୀକ୍ଷା ଫଳା ଫଳ ବାହାରୁଛି ତାପରେ ତ ଦେଖୁଥିବେ ଆପଣ କେ କେତେ ପରିମାଣରେ ମାନେ ବିଭିନ୍ନ ସମାଚାର ହେଇଗଲା ବା ବିଭିନ୍ନ ଆମର ଯୋଉ ଅଛି ସାମାଜିକ ଗଣମାଧ୍ୟମ ସେଥିରେ ପ୍ରଚାର ଚାଲିଛି। କେତେ ଆମର ପାସ୍ ଧରା ରହିଲା କେତେ କୋଉ ଆମର ଦୁ ପାସ୍ ଯେମତି ଆମେ କପାରି ଦଶମ ବୋଡ ହେଇଗଲା ତାର ପୁଣି ଅଛି ଗୋଟେ ଆମର ଯୋଉ ବି ଏସ୍ ସି ଆଉ ଗୋଟେ ଅଛି ଆମର ସି ଏଚ ସି ବୋର୍ଡ।
ଆଉ ସି ବି ଏ ସି ବୋଡ।
ହାଲ୍କା ମାର୍ଗର ବି ପ୍ରଭତ ଦେଖାଯାଉଛି
ହୁଁ। ଆଚ୍ଛା ମ୍ୟାଡ଼ାମ ଆମେ ଗୋଟେ ଯଦି ଦଶ ବର୍ଷ ତଳକୁ ଯିବା ହାରି ମାନେ ମୁଁ ବହୁ ଜଣ କଥା କହୁଛନ୍ତି ମୁଁ ଯେତେବେଳେ ବୋଡ ଦଉଥିଲି ଏବେ ଟେନ୍ଥ ହଉ ପ୍ଲସ ଟୁ ହଉ ସେଇ ଟାଇମରେ ଆମର ଅଛି ଠିକ ଲାଗେ ଅବଜେକ୍ଟ ବି ରହିବ ସେ କୋଡ଼ିଏ ମାର୍କ। ପଚିଶ ମାର୍କ ଆଉ ସବୁ ସ ସେଇ ଟାଇମରେ କମ୍ପିଡିସନ ଗୋଟେ ଅଲଗା ପ୍ରକାର ଥିଲା ମାନେ ମାର୍କ ବେସିସ୍ କମ୍ ହେଲା ଆଉ କମ୍ପିଡିସନ ହେଲା ପିଲା ପିଲାଙ୍କ ଭିତରେ। ତାର ମାହୋଲ ଗୋଟେ ଭଲ ଲ ବର୍ତ୍ତମାନ ଗୋଟ ସୁଏ ଭଆସା ଫିଫ୍ଟୀ ପର୍ସେଣ୍ଟ ସୁଭେକ୍ଟିଭ ଫିଫ୍ଟୀ ପର୍ସେଣ୍ଟ ଅବଜେକ୍ଟିଭ ସଟ କ୍ୱେଷ୍ଟିଁ ହେଲା ଲଙ୍ଗ କ୍ୱେଚେନ ହେଲା ପଚାଶ ମାର୍କ।
ସେଇଆ।
ତ ପିଲା ଏବେ ଓରିଏଣ୍ଟଟା ହେଇଗଲେଣି। ଯେ ସଟ କ୍ୱେଷ୍ଟୀରେ ଆମ ଗଟକ ମାର୍କ ମିଳିଯାଉଛି ସେ ଆମେ ସେମିତି କଣ କରିକି ମାଷ୍ଟାର୍ ମାନେ ହେଲେ ପିଲାମାନେ ହେଲେ ସେଇ ଉପରେକି ଫୋକସ ରହୁଛନ୍ତି। ଆକଚୁଏଲି ଆମର କ୍ରଏଟିଭ ସ୍କିଲ ଟା ରହୁଛି କୋଉଥିରେ ଲଙ୍ଗ କ୍ୱେଷ୍ଟିନ ରେ ସୁଭେକ୍ଟିବ। ପେପର ରେ ଯଦି ଆମର କ୍ରିଏଟିଭ ସ୍କିଲ ଟା କମି କମି ଯିବ ଆମର ପଢାର ମହତ କିଛି ରହିବନି। ସେଇଟା ବର୍ତ ବର୍ତମାନ ସିଚୁଏସନରେ କମି କମି ଗଲାଣି ସେଇଥିପାଇଁ ଯୋଉ ବର୍ତମାନ ଯୋଉ ରେଜଲଟ ଟା ନୁହଁ କି ହାଇ ରହୁଛି ହାଇ ଲେଭୁଲ ରହୁଛି ଆମ ଟାଇମରେ ଯଦି ଜଣେ ଗୋଟେ ସିସ ଫି୍ଟି ପରସେଟ ଫାଷ୍ଟ ଡିଭିଜନରେ ରଖି ଦେଲା ବହୁତ ବଡ଼ କଥା। ଯେ ନାଇଁ ତା ପୁଅ ତା ଇଏ ବହୁତ ଫାଷ୍ଟ ଡିଭିଜନ ରଖିଲା। ଆଉ ସେତେବେଳେ ଗୋଟେ ଥିଲା ଲାପଟପ୍ ପାଇବା ଗୋଟେ ନିଶା ଗୋଟେ ପ ହେ ସେ ଗୋଟେ ଲାପଟପ୍ ପାଇଛି। ମାନେ ମୁଁ ତ ମୋ ଶିଷୁ ଜଙ୍କ କଥା ହଉଛି ମୁଁ ଆମ ଗାଁର ପ୍ରଥମ ଲାପଟକ ପାଇ ଥିଲି। ତ ବହୁ ଗୋଟେ ସେ ଗୋଟେ ବହୁତ ବଡ ଆଚିଭମେଣ୍ଟ ଥିଲା କିନ୍ତୁ ବର୍ତ୍ତମାନ ସିଚୁଏ ସନ୍ ଆସିଯାଇଛି ଯେ ଫିଫ୍ଟି ଏ ଯଉ ସିକ୍ସଟି ପର୍ଶେଣ୍ଟ ମାନେ ତାଙ୍କୁ ଲାଗୁଛି ଫେଲ୍ ଆଉ ନର୍ମାଲ ରେଜଲ୍ଟ ହେଲା ଫାଇପ ଟି ପର୍ସେଣ୍ଟ ନାଇନଟି ପର୍ଷେଣ୍ଟ। ମୋର ଏଇଟା ବହୁତ ପୋକ ଅଛି ମତେ ଲାଗୁ ଆପଣଙ୍କୁ କଁ ଲାଗୁଛି?
ଆମର ଯୋଉ ବୋର୍ଡ ଯୋଉ ଅଛି ତାର ମାର କିମ୍ବା ଆମର କହିବ ତା ଷ୍ଟ୍ରକ୍ଚର ଚେଞ୍ଜ ହେଇଯାଇଛି। ତ ଷ୍ଟ୍ରକ୍ଚର ଯେହେତୁ ଚେଞ୍ଜ ହେଇଗଲାଣି ତ ପରୀକ୍ଷାର ନିୟମାବଳୀ ଚେଞ୍ଜ ହେଇଗଲା ଫଳରେ ଆମର ପଚାଶ ମାର୍କ ଯେହେତୁ କେବଳ ସ କୋତ୍ସିନ୍ ଆମେ କହିପାରିବା ସଂକ୍ଷିପ୍ତ ଉତ୍ତର ଆସୁଛି ଯୋଉଥିରେ କି ଆମେ କହିପାରିବା ଶୂନ୍ୟ ସ୍ଥାନ ପୂରଣ ହେଇଗଲା ବା ଆମର କହିପାରିବା ଆ କ ସ୍ତବ ଖ ସ୍ତବ ମିଳନ ହେଇଗଲା ଏଇଭଳି ଭ ଭୁଲ ଠିକ ହେଇଗଲା। ତମେ କ ସଂଶୋଧନ ଠିକ ଯୋଉ ଅସଶୋଧିତ ଶବ୍ଦ କୁ ସଂଶୋଧନ କର। ଏଭଳି କିଛି ଯୋଉ ଆସୁଛି ଯାହା ଫଳରେ ପିଲାମାନଙ୍କର ଆମେ କହିପାରିବା ମାର୍କ ଟା ଅଧିକ ପଖି ଯାଉଛି। ଏକ୍ ରେ। ଆଉ ତୃତୀୟ ରେ ଏନି ଆପଣ କହିଲେ କି । କ୍ଷିପ୍ତମୂଳକ ହେଇଯିବା ଫଳରେ ସେମାନେ ଆଉ ଏତେ ଧ୍ୟାନ ଦଉନାହାନ୍ତି ଜିନିଷ ଗୁଡାକୁ ଭଲ ଭାବରେ ପଢିବା ପାଇଁ। ସେ କଣ କରୁଛନ୍ତି ଯୋଉ ଆମର ବିଭିନ୍ନ ପ୍ରକାର ଆସୁଛି ସମ୍ଭାବିତ। ପ୍ରଶ୍ନ ମୂଳକର ବହି ଗୁଡାକ ତାକୁ କିଣି ନେଇ ଆସୁଛନ୍ତି ମାର୍କେଟ ରୁ ନିଜେ ପଢ଼ିିନେଲେ ଏବଂ ଭଲ ମାର୍କ ରଖିଦେଲେ। କିନ୍ତୁ ଯେତେବେଳେ ସେ । କୁତରେ ବହି ପଢନ୍ତି ବହିରେ କଣ ଦେଇଛି। ଯୋଉ ବିଭିନ୍ନ ପ୍ରକାର ଉଦାହରଣ ତାଙ୍କ ଭିତରେ ବର୍ତ୍ତମାନ ସେମାନେ ଜାଣିଛନ୍ତି ପାଠ। କିନ୍ତୁ ତାକୁ ଯଦି ହଠାତ୍ ପଚାରିଦେବେ କୌଣସି ଉଦାହରଣ ଗୋଟେ ସେ ସୃଷ୍ଟି କରିକି ଦେଇ ପାରୁନାହାନ୍ତି। ଯୋଉଟା କି ଆମେ କହିବା କି ଆପଣ କହିଲେ ତାଙ୍କ ଭିତରେ ବର୍ତ୍ତମାନ ସୃଜନାତ୍ମକ କ୍ରିୟାର ବହୁତ ପରିମାଣରେ କମ୍ ରହୁଛି।
କି କହିଲେ ମ୍ୟାଡାମ୍ ମୁଁ ଗୋଟେ ଆଉ ଗୋଟେ ଏକ୍ସାମ୍ପୁଲ୍ ଦୌଚୀ ଏବେ ବର୍ତ୍ତମାନ ଦେଖନ୍ତୁ। ଯୋଉ ଆମର ପ୍ଲସ୍ ଥ୍ରୀ ରେଜଲ୍ଟ ରିସେଣ୍ଟ ବାହାରିଲା ମୁଁ ଆମ ଗାଁ ପା ।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
। ସିଏ ଦଶ ଜଣଙ୍କର ଷ୍ଟୁଡେଣ୍ଟଙ୍କ ତାଙ୍କର ଟପର ହୋଇଛନ୍ତି, ତା । ସେଇ ଅନୁସାରେ ଟେନ୍ଥ ବୋର୍ଡ ରେ କେତେ ଥିଲା, ଆଜି ଟୁଏଲ୍ଥ ବୋର୍ଡ ରେ କେତେ ଦଶ ଜଣଙ୍କରୁୁ ଦଶ ଜଣ କିଏ ଗୋଟେ ଟେନ୍ଥେ ବୋର୍ଡରେ ପଚାଶହ ତିନିଶହ ଷାଠିଏ ମାର୍କ ର ଅଧିକ ରଖନ୍ତି କିନ୍ତୁ ପ୍ଲସ ରେଜଲ୍ଟ ଯେତେବେଳେ ବାହାରିଛି ସେଇଟା ସମସ୍ତେ ପାଆଁଶ ଉପରେ ମାର୍କ ରଖିଚି। ଠିକ୍ ଅଛି। ଠିକ୍ ଅଛି ପାଆଁଶ ଉପରେ ରଖିଲ ଗୋଟେ ଥିଲା ପରିଶ୍ରମ କଲା ପଢିଲା ରଖିଲା। ମୁଁ ବି ଆପି ସିଏଡ। ଏମିତି ନୁହେଁ ଯେ ହନ୍ଡ୍ରେଡ୍ ପରଷେନ୍ଟ ପିଲା ସେଇ ଚେ ଡାଇରେକ୍ଟ ଜଣେ ଦେଢଶହ ମାର୍କ ବ୍ରୃଦ୍ଧି ଆମ ଟାଇମ ରେ ମୁଁ କହୁଛି ଟେନ୍ଥରେ ମାର୍କ ଯେତିକି ରଖିଥିବ ତାପରେ ପ୍ଲସ୍ ଟୁ ରେ ସେଇ ମାର୍କଟା କମି ଯାଏ କିନ୍ତୁ ବର୍ତ୍ତମାନ ସିଚୁଏସନ ଆସିଲାଣି କି କମୁନି। ମାନେ ମାର୍କିଂ ସିଷ୍ଟମ ଏତେ ଢିଲା ହେଇଯାଇଛି ଆଉ ପିଲା ମାନେ ଏତେ ଏବେ ଅବ୍ଡେଟ୍ ଓରିଏଣ୍ଟେଡ ହେଇଯାଇ ତାପରେ ଟିଚର ମାନେ ମାର୍କିଙ୍ଗ ସିଷ୍ଟମ ଏତେ ମାନେ କମେଇ ଦେଇଛନ୍ତି ଯେ ତ ଆଉ କେତେ ଦିନ ସିଚ୍ୟୁଏସନ୍ ଆସିବନା ଆମର କଲେଜରେ ଏଣ୍ଟ୍ରି କରିବାକୁ ଆମର ମାର୍କ ରହିବ ପାଞ୍ଚଶହ ମାର୍କ ଆମ ଟାଇମ୍ ରେ ତିନିଶହ ଷାଠିଏ ମାର୍କ ଫାଷ୍ଟ ଡିଭିଜନ ଯିଏ ରଖି କ୍ଳାସ୍ ଏଣ୍ଟ୍ରି କଲ, କିନ୍ତୁ ବର୍ତ୍ତମାନ ତାଙ୍କର ତ ପାଞ୍ଚଶହ ମାର୍କ ହେଇଯିବଣି ଏଇଟା ତ ଗୋଟେ ସମସ୍ୟା ନା।
ଆଜ୍ଞା।
ଆପଣ କଣ ଲାଗୁଛି ଏବେ?
ହଁ ସେଇଟା ତ ଆପଣ ଯାହା କହିଲେ କି ବର୍ତ୍ତମାନ ସମୟରେ ସମସ୍ତଙ୍କର ମାର୍କ ମାନେ ଯଦି ଦେଖିବା ଖିବା ଗୋଟେ ମାନେ ହାରାହାରି ଭାବରେ ସମସ୍ତେ ଗୋଟେ ଫାଷ୍ଟ ଡିଭିଜନ ନହେଲେ ଯୋଉଟା ପ୍ରଥମ କ୍ଲାସ ରେ ଉ ଉତ୍ତୀର୍ଣ୍ଣ ହଉଛନ୍ତି ତ ତାର ପ୍ରଭାବରେ ଆମେ ଦେଖିବା ଛୁଆ ଲୋକମାନଙ୍କ ଭିତରେ ପ୍ରେସର ବଢି ଯାଉଛି କଣ ଆମେ ତ ତ ଆମର ଯୋଉ ପିଲାମାନେ ଅଛନ୍ତି ସମସ୍ତେ ଭଲ ପଢନ୍ତିନି। କି ସମସ୍ତେ ଆମେ କହିପାରିବା କଣ ନା ଏତେ ଖରାପ ଗୁଡା ନାହିଁ ଯୋଉ ଆମର। ହଁ ଉଭୟ ମିଶାମିଶି ଭଲ ଆଉ ଖରାପରେ ଥାଆନ୍ତି ତ ତାଙ୍କ ଭିତରେ ଯୋଉ ଗୋଟେ ଗ୍ୟାପ ଆସି ଯାଉଛି ଯେ ଭଲ ପିଲା ମାନେ ଅଳ୍ପ ଟିକଆ ଭଲ ପଢୁଥିବା ପିଲାମାନେ ପାଞ୍ଚଶହ ଉପରେ ମାର୍କ ଛନ୍ତି କିନ୍ତୁ ଅନ୍ୟ ପିଲାମାନେ ଯେତେବେଳେ ଦେଖାଯାଉଛି ତାଙ୍କ ତୁଳନାରେ ଆମର ନର୍ମାଲ କେବଳ ପାସ୍ ପାସ୍ ମାର୍କ ରଖିଥିବେ ତାର ପ୍ରେସର ପିଲାମାନଙ୍କ ଉପରେ ଅଧିକ ପଡୁଛି କାରଣ ଆମେ ଜାଣିଛେ ଯେ ଗାଁ ଗହଳି ହେଇଗଲା ବା ଯେ କୌଣସି ବି ଆମେ କହିପାରିବା ଘରୁ ଘରର କଥା ହଁ ଗୋଟେ ପିଲାର ଏଠି କମ୍ ମାର୍କ ରହିଛି ଆଉ ସେଇ ଗଳିରେ ରହୁଥିବା ବା ସେ ପାଖାପାଖି ବା ତା ସାଙ୍ଗସାଥି ବି ଟିକେ ଗୋଟେ ଅଧିକ ମାର୍କ ରଖିଛି ତାଙ୍କ ଭିତରେ ଗୋଟେ ତାଙ୍କର ତୁଳନା କରାଯାଏ ଯେ ସିଏ ତ ସେଇ ସମୟରେ ପାଠ ପଢୁଥିଲା ସିଏ ଏତିକି ଅଧିକ ରଖିଛି ତୁ କଣ ପାଇଁ ରଖି ପାରିଲୁନି ଏଇସବୁ ର ଯୋଉ ଆମେ କହିପାରିବା ଅ ମାନସିକତା ପ ଗୋଟେ ଯୋଉ ଛାତ୍ର ଉପରେ ପଢଡିିଥାଏ ବା ଛାତ୍ରୀ ଉପରେ ପଢିଥାଏ ତାର ପ୍ରଭାବ ଆମକୁ କମେଇବାକୁ ପଡିବ ପ୍ରଥମତଃ ମାନେ ବାପା ମାମଙ୍କୁ ଜାଣିବାକୁ ପଡିବ ଯେ ଯୋଉ ମାର୍କ ଅଛି ବା ଯାହା ବି ତାଙ୍କ ପିଲାମାନେ ମାର୍କ ଆଣୁଛନ୍ତି ଙ୍କ ପାଇଁ କେତେ ଜଟିଳପୂର୍ଣ୍ଣ ଆଉ ମାର୍କ ଯେ ସବୁ କିଛି ତାହା ନୁହେଁ ବେଳେ ବେଳେ ପିଲାମାନଙ୍କର ଜ୍ଞାନ କେତେ ଅଛି ସେ ସବୁ ଜିନିଷ ଜାଣୁଛନ୍ତି କି ନାହିଁ ଏବଂ ବିଭିନ୍ନ ପାଠ୍ୟ ପୁସ୍ତକ ଉପରେ ତାଙ୍କର ଧାରଣା ଅଛି କି ନାହିଁ ସେ ସବୁ ଜିନିଷ ଜାଣିବା ଦରକାର
ହଁ ହଁ ସେଇଟା ତ ଠିକ କହିଲେ ମ୍ୟାଡାମ ଯେ ସିଚୁଏସନ୍ ଏବେ ପଳେଇ ଆସିଲାଣି ଇଏ ପାଞ୍ଚଶହ ମାର୍କ ଆଉ ତିନିଶହ ମାର୍କ ଭିତରେ ଡିଫରେନ୍ସ ହେଲା ବେଳକୁ ଗୋଟେ ପିଲା ଭିତରେ ମାନସିକ ଚାପ ସୃଷ୍ଟି ହଉଛି ତ ତାକୁ ଆମକୁ କଣ୍ଟ୍ରୋଲ କରିବାର ଅଛି ସଚେତନ କରିବାର ଅଛି ଆଉ ଯୋଉ ମାକଂ ସିଷ୍ଟମ ଏମିତି ନୁହଁ ଯେ କେବଳ ଆମେ ଷ୍ଟୁଡେଣ୍ଟ କୁ ଚେସ କରିବା ମାର୍କଇଂ ସିଷ୍ଟମ୍ ସିଷ୍ଟମ୍ ଟାକୁ ବି ଚେଞ୍ଜ କରିବାର ଅଛି ଏତେ ମାର୍କ ଦେବାର ନାହିଁ ପିଲାକୁ ମୁଁ ଏମିତି କହୁନି ଗୋଟେ ପିଲା ପଢିଛି ତାକୁ ଦିଆ ଯାଉନି।
ହ
ସମସ୍ତ ଙ୍କୀ ଦେବା ଟା ଠିକ ନୁହଁ। ପାଂଶ ମାର୍କ ସମସ୍ତେ ଆମ ଟାଇମ ରେ ଜଣେ ପାଂଶ ମାର୍କ ପାଇଗଲୁ ମାନେ ସେ ଟପର ସେ ଗୋଟେ ବ୍ଲକ ଟପର ଡିଷ୍ଟ୍ରିକି ଟପର ଗୋଟେ। କିନ୍ତୁ ବର୍ତମାନ ଟାଇମରେ ସେଟା ନୁହଁ ପାଂସ ମାର୍କ ତୁ ନ ରଖିଲେ ଫେଲ୍।
ଆଜ୍ଞା।
ହୁଁ।
ହାଇ ଏଥିରେ ଆମର ସବୁ ଦିଗରେ ଧ୍ୟାନ ଦବା ଦରକାର ଯେହେତୁ ଆମର ଦେଖୁଛି ଯେ ଆଜିର ଶିଶୁ କାଲିର ନାଗରିକ ତ ଏଇ ସୂଚନ ଶକ୍ତି କୁ ବଢେଇବା ପାଇଁ ହେଲେ କେବଳ ଆମର ସଂକ୍ଷିପ୍ତ ମୂଳକ ନୁହେଁ ଫର ଆମେ ଅବା ବିଭିନ୍ନ ଯୋଉ ଅଛି ରଚନାତ୍ମକ ଭଳିଆ ପ୍ରଶ୍ନ ଗୁଡ଼ି ବି ଆମର ଧ୍ୟାନ ଦବା ଦରକାର ଯାହା ଆମର ଗୋଟେ ଶିଶୁର ମ ମସ୍ତିଷ୍କକୁୁ ବୃଦ୍ଧି କରିବା ପାଇଁ ବା ତାର ଯୋଉ ଜ୍ଞାନାତ୍ମକ ଅ ବୃଦ୍ଧି କରିବା ପାଇଁ ସାହାଯ୍ୟ କରିପାରିବ।
ଠିକ୍ ଅଛି ଧନ୍ୟବାଦ ମାନ ଆପଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ବହୁତ ଭଲ
କଣି କେବ